ଶୁଭ ପ୍ରନ୍ନ ଭାଇ।
ଆଉ କଣ ହଁ ହଁ କୁହନ୍ତୁ।
ମୁଁ କହିଲି କଣ କରୁଛନ୍ତି ଆଉ।
କଣ କରିବା ଏବେ ଏଇଟା ଖାଇକି ଟିକେ ରେଷ୍ଟ ନେବା କଥା ଟିକେ।
ଓ ହୋ ଖାଇବା ପିଇବା ତଲେ ସରିଯାଇଛି। ଆଉ ଆଜି କଣ ମୁବିସେଇ ଖାଇ ପିଇକି ତ ରେଷ୍ଟ କରୁଥିଲି ଆଉ।
ହୁଁ।
ଆଜି ଆଉ କଣ ଖାଇବା ହେଇଥିଲା ।
ଆଜି ଆଉ କଣ ସେଇ ଭାତ ଡାଲି ତରକାରୀ ଏଇଟା ତ ଆମର ନିତିଦିନିଆ। ତାପରେ ଆଜି ଶନିବାର ତ ଟିକେ ସାଧା ବାର। ଆମିଷ ତ ହେବ ନାଇଁ।
ହଁ ସେଇ ଘରେ ରହିଲେ ତ ସେଇ ମାନି ଚଳିକି ରହିବାକୁ ପଡେ ଆଉ।
ହଁ ଘରେ ଓ ଅଛନ୍ତି ସମସ୍ତେ ଯୋଉଟା ମାନୁଛନ୍ତି ବାପା ମା ଭାଇ ଭଉଣୀ ସେଇଟା ତ ଆଉ ଜଣଙ୍କ ପାଇଁ କଣ ରୋଷେଇ କରିବ କିଏ? ରୋଷେଇ କରିବା ଲୋକ ଯଦି ଖାଉନି ହଁ ଆମେ ଚଳିବା ନ ଚଳିକି କଣ ବାଟ ଅଛି। ବାହାରକୁ ଗଲେ ଯାହା କରିବା ମନମାନି। ହୁଁ। ଓଃ ଆପଣଙ୍କର କଣ? ଉଁ ବାପା ମା ସମସ୍ତେ ଅଛନ୍ତି ନା ଆପଣ ମ୍ୟାରେଜ କଲେଣି? ଓହୋ ପଢାପଢି ଚାଲିଛି। ଆପଣ ବାହାରେ ରହିକି ପଢୁଛନ୍ତି?
ହଁ ବାହାରେ ରହିକି ପଢୁଛି ବା।
ହୁଁ।
ଆଉ ବାହାରେ ରହିଲେ ତ ସବୁ କିଛି ଜାଣିଥିବେ?
ହଁ ଆପଣ ନିଜ ହାତରେ ନିଜେ କରିବେ।
ସିଏ ଯାହା ଭଲ ଲାଗିଲା ତାହା ଖାଇବା ଆଉ।
ହଁ ସେଇଟା ନିଜେ ରୋଷେଇ କରିକି ଖାଇଲେ କେବେ ଭଲ ଲାଗିବନି। ସେଇଟା ଜାଣିବା କଥା। ଘର ଲୋକ ରୋଷେଇ କଲେ ଆପଣ ଟିକେ ରହିଲେ କୋଉଠୁ କଣ କରିକି ଆସିଲେ ଟିକେ ଖାଇବେ ସେଇଟା ଅଲ ଗା ଆଉ ନିଜେ ଆସିବେ ହଁ।
ମାନେ ଅଲଗା ପୁରା?
ହଁ ଏ ବାହାରେ ରହୁଛନ୍ତି ବହୁ ତ୍ ପିଲା। ମୁଁ ବି ଥିଲି ଛୋଟ ବୋଲେ ମୁଁ ଯେବେ ପଢୁଥିଲି ମୋର ବି ଥିଲା ମାମୁଁ ଘରେ ମୁଁ ରହୁଥି ଲି। ମାମୁଁ ଘରେ ରହିଲେ ବି ଟିକେ ଯେମିତି ହେଲେ ବି ନିଜ ଘର ଆଉ ଯାହା ଘରେ ରହିଲେ ବି ବାଧ୍ୟ ଟି ପ୍ରୋବଲେମ ରହିବ ହି ରହିବ।
ସେତେବେଳେ ସେମିତି ପଢ଼ାପଢ଼ି ଚାଲଥିଲା। ଆଉ କଣ ପଢ଼ୁଛନ୍ତି?
ଚାଲିଚି ଆମର।
ଅଁ।
ଆପଣ ଏବେ କଣ କରୁଛନ୍ତି ଆଉ ଉହୁଁ?
ନା ମୁଁ ସର୍ଭିସରେ ଅଛି ଏବେ।
ଏବେ
ହୁଁ ସର୍ଭିସରେ ଅଛି। ପଢ଼ା ସରିଛି, ପଢ଼ା ସରିଲାଣି। ଏବେ ସର୍ଭିସରେ ରହିଲିଣି ଦି ଚାରି ବର୍ଷ ହେଲାଣି। ଆଉ ଘରେ? ହଁ।
ଅଃ। ଆଉ ଘରେ ସବୁ ଭଲ ଅଛନ୍ତି?